ଆପଣ କଣ ଆଜି ସକାଳେୁ ବହୁତ ସୁନ୍ଦର ଦେଖ ହଉଥିଲେ
କହିଁ କଣ ହେଲା କି
ଏ ଜାଣ ଆପଣଙ୍କୁ ମୁଁ ସକାଳେୁରେ ଦେଖିଲି ସକାଳେ ଆଜି ସକାଳୁ ଉଠିକି ମୁଁ ଆପଣଙ୍କ ରହି ମୁଁ ଚାହିଁଛି ଆଜି ସେଥିପାଇଁ ମୋ ଦିନଟା ବହୁତ ଭଲରେ ଯିବ ବୋଲି ମୁଁ ଅନୁମାନ କରିାରିଲଣି ଆଜି ଆପଣ କାହିଁକି ବହୁତ ସୁନ୍ଦର ଦେଖାାଯାଉଥିଲେ ଆପଣ ମୁହରେ ଗୋଟେ କଣ ଲଗ ଗଉଥିଲେ କାହିଁକି ନା ଦୀପାବଳି ଦିନ ଯେତେବେଳେ ଆମେ ବାଣ ଫୁଟାଉଥିଲୁ ମୁଁ ଦେଖିଲା ବେଳକୁ ଆପଣଙ୍କ ମୁହଁରେ ଏମିତି ଚମକ ଥିଲା ଏମିତି ଚମକ ଥିଲା ମୁଁ କହିଲି କାସ୍ ମୋ ମୁହଁରେ ଟିକେ ଏମିତି ଚମକ ନଥାନ୍ତା ଆପଣଙ୍କର ଦୀପାବଳି କଥା ମନେ ଅଛି
ହଁ ମୋର ଦୀପାବଳି କନ୍ତୁ ମନେ ଅଛି କାରଣ ଦୀପାବଳିରେ ଦୀପାବଳି ମନେଇଥିଲି ଯେ ମାନେ ଦୀପାବଳିକୁ ଆେ ଏତେ ଭଲରେ ମନେଇଥିଲ ଏତେ ଭଲରେ ମନେଇଥିଲି ନ କହିଲେ ଭଲ ଆଉ ଦୀପାବଳି ଦିନ ଆମେ ମୋ ଭଉଣୀରେ ମୋର ମିଶିକି ଥିବ ଲୋକମାନେ କହିଲେ ବୋଧେ ଏମାନେ ଏଇ ଦି ଜଣ ଅ ତିନି ଜଣ ଯୋଉ ଆମେ ସବୁ ଥିଲୁ ଏମାନେ ସେମାନେ ସେ ଲୋକମାନେ ଭାବିଲେ ବୋଧେ ଏମାନେ ସବୁ କରୁଛନ୍ତି କମ୍ ଯେଳେ ଆମ ଥିଲା ଆମ ଘର ପାଇଁ କି ବନାଉଥିଲଥିଲେ ଆଉ ରଙ୍ଗୋଲି ଘର ଦୁଆର ମୁହରେ
ହଁ ମୁଁ ବୁଝିଲି ଆପଣ ଘର ଦୁଆର ମୁହଁରେ ଗୋଟେ ମୟୂର ଆ ଶଖିଥିଲେ ଆଉ ଗୋଟେ ଚିତା ଭଳିଆ କରିକି ମାନେ ରାଉଣ୍ଡ ରାଣ୍ଡ କରିକି ମାନେ ଗୋଲ ତା ମଝିରେ ଆଉ ଗୋଟେ ଗୋଲ ମାନେ ସବୁଠାରୁ ବଡ ଗୋଲ ତା ମଝିରେ ଗୋଟେ ଗଣ୍ଡି ତାପ ଆଉ ଗଟେ ଗଲ ତାପରେ ଆଉ ଗୋଟେ କଣ ଡିଜାଇନ ତାପରେ ଆଉ ଗୋଟେ ଗଲ ତାପରେ ଆଉ ଗୋଟେ ଡିଜାଇନ ତାପରେ ଆଉ ଗୋଟେ ଗଲ କରିକି ମଝିରେ ଗୋଟେ ଓମ ଲେଖିଥିଲେ ମୁଁ ଦେଖିଛି ଆଉ ଏଇ ସବୁଠୁ ମତେ ଏଇ ରଙ୍ଗୋଲି ଟା ଆପଣଙ୍କର ବହୁତ ଭଲ ଲାଗିଲା ସେ ରଙ୍ଗୋୋଲିୀର ଆଇଡିଆ ଟା କିଏ କାହାର ଥିଲା ଆପଣଙ୍କର ବଡ ଦିଦିଙ୍କର ନା
ଆପଣ ଟିକେ ଜୋରସୋ କଥା କୁନ୍ତୁ ଆପଣଙ୍କ କଥା ମନ୍ତୁ କିଛି ଶୁଭନି
ହ ସେ ରଙ୍ଗୋଲିୀର ଆଇଡିଆ ଟା ଯାହାର ବି ଥାଉ ସେ ରଙ୍ଗୋଲିଲି ଟା କିନ୍ତୁ ଏତେ ମନୋହର ହେଇ ଥିଲା ମୁଁ ତାକୁ ଦେଖିକି ମୁଁ କହିଲି ପୂର୍ବ ମାନେ ଆଗ ଦୀପାବଳିରେ ମୁଁ ଏମିତି ଆ ରଙ୍ଗୋଲିଟେ ହିଁ ବନେଇବି ବୁଝିଲେ ଆପଣଙ୍କର ସେ ରଗୋଲି ଆପଣ କୋଉଠୁ ଶିଖିଥିଲେ ଅନଲାଇନ ରୁ
ହଁ ସେଇଟା ମୁଁ ଅନଲାଇନ ରୁ ହିଁ ଶିଖିଥିଲି କଟା ଏଇଟା ମତେ ଯୋଉ ଭଲ ଲାଗିଲା ଆଉ ଆଉ ଗୋଟେ ମୁୋ ଝିଅ ଟା ବି କରି ସେମିତି ଧୀପ ଧରିଥିଲା ପଛ ପଟଉ ସେଠିଥିଲ ଆଉ ସେଗୁଡାକ ଯେତିକି ସବୁ ଜଙ୍ଗଲ ବନ ହେଇଥିଲା ସବୁ ତା କ ମୁ ହଉ ତା ଭିତରେ କଲର କରିଥିଲା ଆଉ ସବୁ ତାକ କିନ୍ତୁ ମୁଁ କରିଥିଲି କଣ ମତେ ରଙ୍ଗଲ ବନେଇବାକୁ ବହୁତ ଭଲ ଲାଗେ ଆଉ ଆପଣଙ୍କୁ କଣ ର ମ ବକୁ ଭଲ ଲାଗେ ମୁଁ ତ ଯାହା ହବ ଜାଣିେଛି ଆପଣଙ୍କ ମାମା ଯେତେବେଳେ ନାଁକୁ ପଳାନ୍ତିନ୍ତି ପଞ୍ଚୁକରେ ଆପଣଙ୍କୁ ତ କାଇହିଁ ରଙ୍ଗଲ ବନେଇବାକୁ ଆସିନି ଆପଣ ମତେ ବି କୁହନ୍ତି ଏ ଚାଲିଲୁ ଟିକେ ରଙ୍ଗୋଲି ବନେଇଦବୁ ତାପରେ ମୁଁ ଯାଇକି ହି ରଙ୍ଗୋଲିଲି ବନେଇଦିଏ କାରଣ ହଁ ତମକୁ ତ ଆସେନି ଆଉ ତମ ତମେ ତମକୁ ତମର ରଙ୍ଗଲର ଛାଞ୍ଚ ବି ଅଛି ସେ ଛାଞ୍ଚରେ ବି କେମିତି ବାନନ୍ତି ସେଟ ବି ଜା ନାହିଁ ଏତେ ଇଜି ସେଇଟା ଟିକ ନା ମଦ ନେଇକି ପକେଇଦେଲେ ହେଇଯିବ ଆଉ ଆପଣଙ୍କୁ ସେଇଟା ଆସିଲ ସେ
ଆପଣ ସତ କଥା କହିଲେ ମତେ ସତରେ ବି ରଙ୍ଗୋଲି ବନେଇ ଆସେନେ ଆପଣ ମତେ ଟିକେ ରଙ୍ଗୋଲି ବନେଇ ଯଦି ଶିଖେଇ ଦିଅନ୍ତେ ମୁଁ ବହୁତ ଚକୃତ ରୁହ ଆପଣଙ୍କ ପାଇଁ ଆପଣ ମତେ ରଙ୍ଗୋଲି ବନ କେବେ ଶିଖଉଛନ୍ତି ତାହେଲେ
ହ୍ୟାଲୋ
ହଁ ଆପଣଙ୍କୁ କଣ ମୋ କଥା ଶୁଭୁ ନାହିଁ।
ଆମଣ କଣ କହିଲେ ଆଉ ଥରେ ଟିକେ କହିବେ କି କାରଣ ଶୁଭିଲା ନାହିଁ।
ହଁ ମୁଁ କହିଲି କି ଆପଣ ମତେ ସତରେ ରଙ୍ଗୋଲି ବନେଇବା ଆସେ ନାହିଁ। ସେଥିପାଇଁ ଆପଣ ମତେ ଟିକେ ରଙ୍ଗୋଲି ବନେଇବା ଶିଖେଇ ଦେବେ କି?
ମତେ ବି ଆଗ ରଙ୍ଗୋଲୀ ବନେଇବା ଆସୁନଥିଲା ଆପଣଙ୍କର ଯୋଉ ମାଳି ଆସୁ ସିଏ ହିଁ ମତେ ଶିଖେଇ ଦେଇଥିଲେ କାରଣ ସିଏ ଭଲ ରଙ୍ଗୋଲୀ ବନାନ୍ତି ସେ ଆର ବର୍ଷରେ ତ ବାର ବର୍ଷର ଦିବା ବେଳକୁ ଆସିଥିଲା ତ ସିଏ ମତେ ସେତେବେଳେ ଶିଖେଇ ଦେଇ ଥିଲେ ତ ସେତେବେଳେ ଯାଇକି ମୁଁ ସେଇଠି ଯାଇକି ରଙ୍ଗୋଲୀ ପକେଇ ତାଙ୍କ ସହିତ ଯେତେବେଳେ ପକେଇଲି ଏତେଥର ରଙ୍ଗୋଲୀ ତାପରେ ମୋର ହେଇଗଲା ମନକୁ ମନ ରଙ୍ଗୋଲୀ ମୁଁ ବନେଇବି ଦେଲି।
ଆଚ୍ଛା ମୋର ଯୋଉ ମାଇଙ୍କ କଥା କହୁଥିଲେ ଏଇ ଯୋଉ ମୋର ପାଞ୍ଚଟି ମାଇଁ ତ ମାନେ ଲିଜ଼ାଙ୍କ ମା ତ
ହଁ ହଁ ସେଇ
ଆଛା ଆଚ୍ଛା ହଁ ହଁ ସିଏ ଥରେ ଆସିଥିଲେ ମାନେ ସିଏ ଯେତେବେଳେ ଏ ସେଠି ରହୁଥିଲେ ତାଙ୍କ ଝିଅର ଦେହ ଖରାପ ଥିଲା ବେଳେ ସେ ଯେତେବେଳେ ଆସିଥିଲେ ସି ହିଁ ଛା ତ ଉପରେ ଗୋଟେ ଜଗନ୍ନାଥ ବଳଭଦ୍ର ଆଉ ତାଙ୍କ ଛୋଟ ଭଉଣୀ ସୁଭଦ୍ରାଙ୍କ ର ଗୋଟେ ଗୋଲ ରେ ଆଙ୍କିଥିଲେ ତାଙ୍କ ମୁହଁକୁ ଆଉ ସେଇଠୁରୁ ବଧେ ଆପଣ ଶିଖିଛନ୍ତି ନା କଣ?
ହେ ନା ସେ ଦୀପାବଳି ଦିନ କଥା ଦୁଆର ମୁହଁରେ ବି ପକେଇଥିଲେ ସବୁ ଆମେ ସେ
ହଁ ସେ ଦି ଦୀପାବଳି ଦିନ ଦୁଆର ମୁହଁରେ ଗୋଟେ ପକେଇଥିଲେ ଦୀପାବଳି ଦିନ ଦୁଆର ମୁହଁରେ ପକେଇଥିଲେ ଗୋଟେ ପଦ୍ମ ଫୁଲ ଆଉ ତା ତଳେ ହଉଛି ତାର ପାଖୁଡା ଥିଲା ନା ନାଇଁ ପାଖୁଡା କହୁଛି ପତ୍ର ଥିଲା ପତ୍ର ତଳେ ହଉଛି ପାଣି ଥିଲା ସେ ପକେଇଥିଲେ ମୋର ମନେ ଅଛି।
ହଁ ନା ସାଇଡ ରେ ବି ଗୋଟେ ଗୋଲାପ ଥିଲା ଗୋଲାପର ଗୋଟେ ପାଖୁଡା ଥିଲା ସେଇ ଗୋଲାପଟା ମୁଁ କ ଶୁଣି ଥିଲି ବାବୁ ରେ ଆ ଏଇ ଯୋଉ ଗୋଲାପଟା ବହୁତ ସୁନ୍ଦର ଦେଖା ଯାଉଥିଲା ତାପରେ ସେ ଗୋଲାପ ଟା ଲାପ କରିଥିଲି ସେଟାକୁ ଆଙ୍କିଥିଲି ଆଉ ସବୁ ସବୁ ଜିନିଷ ଗଲା ପରେ ମୁଁ କରିଥିଲି ପଦମ ଫୁଲରେ ମୁଁ ତାର ସେଇ ଯୋଉ ଭିତରେ ଯୋଉ ଗୋଲା ଗୋଲାପି ରଙ୍ଗ ସେଇଟା ବି ମୁଁ ଦେଇଥିଲି ତାପରେ ଯୋଉ ଗୋଲାପର ଯୋଉ ନାଲିଆ ରଙ୍ଗ ସେଇଟା ବି ମୁଁ ଦେଇଥିଲି ତାର ତା ପାଖୁଡା ଟା ବି ମୁଁ କରିଥିଲି ତାର ଚେର ମୂଳ ଆଉ ତା ଆ ସବୁ ମୁଁ କରିଥିଲି ଆଉ ଆପଣ କଣ ସେଇଟା ଦେଖି ପାରିନଥିଲେ?
ହଁ ହଁ ମୁଁ ଦେଖିି ଥିଲି ନା ମୁଁ ଦେଖିଥିଲି ଆପଣ ସେ ଯୋଉ ନାଲି କଲର ଆଉ ଗୋଲାପୀ କଲର ମିଶେଇକି ଗୋ ଗୋଲାପ ର ଉପରେ ଦେଇଥିଲେ ଆଉ ତାର କାଣ୍ଡ ଟା ଟିକେ ଥିଲା ହଉଛି ବାଦାମୀ ରଙ୍ଗର ଆଉ ତା ତାର ସାଇଟ ରେ ପତ୍ର ଗୁଡାକ ବି ଥିଲା ସବୁଜ ରଙ୍ଗର ମାନେ ଗାର୍ଡ ସ ସବୁଜ ଆଉ ଟିକେ ଫିକା ସବୁଜ ଏଇ ଦିଟାକୁ ମିଶେଇକି ଆପଣ ଦେଇଥିଲେ ମୋର ସବୁ ମନେ ଅଛି ଆଜ୍ଞା। ଆମର ସବୁ ମନେ ଅଛି ଘରର ଦୁଆର ମୋର ହେଇଥିଲା ମୁଁ ଦୀପାବଳି ଦିନ ବା ସମସ୍ତଙ୍କୁ ଘର ଦୁଆର ମୋର ବୁଲି ବୁଲି ବୁଲି ବୁଲି ବୁଲି ବୁଲି ଯାଇକି ଦେଖୁଥିଲି କାହା ଦୁଆର ମୁହଁ ରେ କେମିତି କି ରଙ୍ଗୋଲି ସବୁ କେମିତି କିଏ ସବୁ ବନେଇଛନ୍ତି ଜାଣିଛନ୍ତି ନା ନାଇଁ
ମୁଁ ତ ଦେଖିଛି ତାପରେ ଆଉ ଆମର ସାମ୍ନା ଘର ଯୋଉ ଆଣ୍ଟି ତାଙ୍କ ଘରେ ଭିତର ଦୁଆର ମୁହଁରେ ସିଏ ଗୋଟେ ଝିଅଟେ ବନେଇଥିଲେ ତାପରେ ସେ ଝିଅ ଉପରେ ତାର ଅ ଆ ସବୁ ତାର ଯୋଉ ଘର ଲୋକ ଥିଲେ ସେଇଠି ସେମାନେ ମିଶିକି ସବୁ ଝୁର ଝୁରି ଜଳଉଥିଲେ ସେଇଟା ଗୋଟେ ବନେଇଥିଲେ ସେଇଟା ବି ବହୁତ ଭଲ ଦେଖା ହଉଥିଲା ତା ପ